ହ୍ୟାଲୋ।
ହୁଁ।
କଣ କରୁଛୁ କିଛି ସୁନ।
ଲି ଆସିକି ମୋବାଇଲ ଦେଖୁଥିଲି ଆଉ।
ଓ ହୋ ଖାଇବା ପିଇବା ସରିଲାଣି ତୋର?
ହଁ ଏଇ ଖାଇସାରିଲ।
ତ ବୋଉ ନାହିଁ କିବେ ଘରେ?
ଅଛି।
ଆଉ ଫୋନ୍‌ ଉଠଉ ନେଇ।
ଏଇଟା କଣ ରୋଷେଇ ଫସେଇ କରୁ
ଅହୋ ଖାଇସାଇଲୁଣୁ?
ହଁ ଖାଇସାଇଲି।
ଆଉ କଣ କରୁଥିଲେ ତମର ଖାଇବା?
ରୁଟି, ଆଳୁ ମିଲ୍ ମିକର୍ ତରକାରୀ ଆଉ ଆଉ ସିଝା ଫିଝା କରିଥିଲା। ବାପା ଆଣିଥିଲେ ବ ବରା ଭରା ତରକାରୀ।
ହ ହ ସବୁ ଖାଇ ସାରିଲଣି ନା?
ହଁ ଖାଇସାରିଲେଣି।
ହୁଁ ଆଉ ତୁ ଯାଇଥିଲୁ ନା ଆଜି କଲେଜ?
ନା ଆଉ ଯାଇନି।
ତୋ କଲେଜ୍‌ ଏଇନା ଛୁଟି କି?
କଲେଜ ନାଇ ଇଣ୍ଟର୍ନସିପ୍ ପାଇଁ ଯାଉଛି।
ହଁ ସେଇ କଣ ଯାଉଥିଲୁ, ତ ବୋଉ କହୁଥିଲା ଯେ କଣ ଇଣ୍ଟନ୍‌ସିପ୍ କରୁଛୁ କୋଉ ଉପରେ?
ଏଇ ପ୍ଲ। ନ୍ଟରେ।
ଟାଟା ନା ଜିନ୍ଦଲ।
ଟାଟା।
ହ ହ କେତେ ଦିନିଆ କୋର୍ସ ଏଇଟା?
ଚାରି ସପ୍ତାହ।
ତୁ ସବୁଗୁରା କମ୍ପ୍ଲିଟ୍ କରିସାଇଲୁଣି।
ଆ ନାହିଁ କିଛି ନାହିଁ ଖାଲି ଏ ଯେଉଁ ମାନେ ପ୍ଲାଣ୍ଟରେ, ଯେମିତି ଯାଇଁକି ଯୋଉ ମାନେ ତମ ଗାଇଡ୍‌ ଯିଏ ଥିବ ତା ଙ୍କ ତାଙ୍କର ଯାହା ଥିବ ମାନେ ୟେ ଯୋଉଥିରେ ସେ ଥିବେ ସେଇ ବିଷୟରେ ସିଏ ତମକୁ ବୁଝେଇବେ। ସିଏ ଯାହାହେଲେ ଗୋଟେ ପ୍ରୋଜେକ୍ଟ ଦେବେ। ସେ ପ୍ରୋଜେକ୍ଟର ଗୋଟେ ରିପୋଟ୍‌ ଟେ ଲେଖିକି ତାପରେ ସେଟାକୁ ଯୋଉ ଟାଟାର ଯୋଉ ମାନେ ଅଫିସ୍‌ ଯଉଟା ମାନେ ଇଏ ଟ୍ରେନିଙ୍ଗ୍ ଅଫିସ୍ ସେଇଠି ନେଇ କି ସବ୍ ମିଟ କଲାପରେ ସରିଯିବ ସ ସାଟିଫିକଟ୍ ମିଳିଯିବ।
ହଁ ହଁ।
ଆଉ ତମେ ଖାଇ ସାଇଲଣି?
ହଁ ଖାଇସାଇଲିଣି।
ଆଉ ଝିଅ?
ଝିଅ ଶୋଇଲାଣି। ଆମର ଏ ଅଣ୍ଡା ତରକାରୀ, ଭାତ, ଡାଲି ଖାଇ ଦେଇକି ଆସି ଏଇଟି ବସିଚି ଆଉ। କାଲି ଯିବୁ ନା କାଲି ଛୁଟି ଅଛି ତୋର?
ନାଇ ସେ ରିପୋର୍ଟ ଦେଇ ଦେଇଦେଇଛି ସେଇଟା ସାର୍ ଙ୍କୁ ଦେଇଦେଇଛି। ମୁଁ ସବ୍‌ମିଟ୍ କରିନି ଏ ଯଉଁ ଅଣତିରିଶ ତାରିଖ ଆଉ ତିରିଶ ତାରିଖ ଦେଖିବା, ଯାଇକି ପ୍ଲାଣ୍ଟରେ ବୁଲିକି ପଳେଇ ଆସିଲା ପରେ। ସେଇଟା ସବମିଟ୍ କରିଦେଇବି ଆଉ। କାଇଁ ନା ଆଉ କାହିଁ ଖାଲିଟାରେ ଯିବି ଘରକୁ, ସେଇଥିପାଇଁ ଯାଉନି ଆଉ।
ହୁଁ ହୁଁ ତମ କଲେଜ ପୁଣି କେବେ ଖୋଲିବ।
କଲେଜ ତ ଏକ ଏକ ରୁ ଖୋଲିବ ବୋଧେ, ମୁଁ ଦୁଇ ଆଡୁକୁ ଯିବି। ତିନି ଆଡକୁ ଯିବି ଆଉ।
ହୁଁ ହୁଁ ତୁ କୋଉଠି ପଢୁଛୁ ତ?
ମୁଁ ଢେଙ୍କାନାଳ ସରାଙ୍ଗ।
ସେଆଡେ ପା କପିଳାସଫାପିଳାସ ଅଛି ନା କଣ?
ନା ସେ ଦୂର ତଥାପି। ଆମେ ଏ ତାଲ୍ ଚେର ପାଖେରେ ପୁରା।
ହୁଁ। ହୁଁ ହୁଁ। ଆଉ କଣ ଜାଗା ବୁଲିବା ଭଳିଆ ଜାଗା ଅଛି ତମର ସେପଟେ ତମ କଲେଜ ଆଡେ।
ଅଷ୍ଟ ଶମ୍ଭୁ ଯଉ ଆମର ଅନନ୍ତ ସୟନ।
ହୁଁ ହଉ ଦେଖିଆ କୋଉ ଦିନ ଗୋଟେ ଗନେ ବୁଲାବୁଲି କରିବା ପାଇଁ ତମ କଲେଜ ବୁଲିକ ଆସି ଭାବୁଥିଲୁ।
ହଉ ଆଉ।
ହୁଁ। କପିଳାସ।
ନା କପିଳାସ ତ। କିନ୍ତୁ କପିଳାସଟା ଏପଟରେ ଆମେ ଯୋଉଟା ସେଟା ଅନୁଗୁଳ ହେଇଯାଉଛି ତ। ସେ ଆମର ପୁରା ତାଳଚେର୍ ମାନେ ନଈ ଯାଇଛି ନଈ ଏପଟଟା। ଆମ କଲେଜ ନଈ ସେପଟଟା ତାଳଚେର।
ପଢାପଢି କେମିତି ଚାଲିଛି ତମର।
ହଁ ଭଲ।
ଟିଉସନ ହଉଛ ନା ଖାଲି।
ନା ଖାଲି।
ପଢୁଛୁ ତ ଭଲସେ?
ହଁ ପଢୁଛି।
ହୁଁ ପଢୁଥା ତ ଏଇଟା ତୋର ଫାଇନାଲରେ ହବ ବା। ଲାଷ୍ଟ ସେମିଷ୍ଟର। ହୁଁ ଭଲସେ ପଢ ଯେମତି ଭଲ ମାର୍କ ରଖିବୁ।
ହଁ।
ତୋର କଣ ନେଇଛୁ କୋଉ ଷ୍ଟ୍ରିମ୍ ତୋର?
ମେଟ୍ରୋଲୋଜି।
ହୁଁ ହୁଁ। ଆଉ ତୁ ରଜରେ କୁଆଡେ ଯାଇଥିଲୁ ନା ବୁଲିବା ପାଇଁ।
ନାରଜରେ ଗାଁ ରେ ଦୁଲି ଫୁଲି ପଡିଥିଲା ବୋଲି ଆଉ କୁଆରେ ଯାଇନି। ଏ ଖାଲି ତମକା ପାର୍କରେ ଯାଇକି ବୁଲି ବୁଲାକି ଆସିଥିଲି ଆଉ।
ଓ ହୋ। ପାର୍କ ଟା ବହୁତ ଲୋକ ଯାଉଛନ୍ତି ରଜରେ ବୁଲିବା ପାଇଁ ଆଉ ସେପଟ କ ଯିବ କି।
ହଁ।
କାମ ହେଲାନି କାମ ହେଇଯାଉଛି।
ନା ଅଳ୍ପ କାମ ହେଇଛି ବେଶୀ କାମ ହେଇନି।
ଉଁ ହୁଁ। ଆ କ କ ଭଲ ଦୋଳି ଫୋଳି ପଡିଥିଲାଏଥର।
ହଁ ଦୋଳି ଫୋଳି ପଡିଥିଲା। ଡ୍ୟାନ୍ସ ପ୍ରୋଗ୍ରାମ ରାତିରେ ହଉଥିଲା।
କରୁଥିଲା
କଣ କହିଲ?
ସବୁ ପିଲା ବୁଝିକି କରୁଥିଲେ ଆଉ।
ପଇସା?
ପଇସା ସମସ୍ତେ ଗାଁ ର ପିଲା ଆଦାୟ କରିକି। ଏ ଉଁ ସବୁ କରିଥିଲେ।
ହୁଁ ହୁଁ।
ଦୋଳି ଫୋଳି ପକେଇକି ଲାଇ ଲାଇଟ୍ ଫାଇଟ୍ ଲଗେଇକି।
ହୁଁ ଦେଖିଥିଲି ଫଟୋ ଫଟ ସବୁ। ଛାଡିଥିଲେ ଯେ ଭଲ ସଜାସଜି ହେଇଥିଲା।
ହାଁ ସୁବୁ କିଛି ସେମିତି ନଥିଲା ପ୍ଲାନ ସେମିତି କିନ୍ତୁ ସନ୍ଧ୍ୟା ବେଳିଆ ଏମିତି ନାଚ କରିବେ ବୋଲି କହିଦେଲେ। କ କରେଇକି ଭଲରେ ଗୋଟେ ଡ୍ୟାନ୍ସ ପ୍ରୋଗ୍ରାମ ଟାଇପ୍ ର କରିଦେଲେ ସବୁ ପିଲା ବି ଆସିକି ନାଚିଲେ।
ହୁଁ ହଁ ଭଲ ହେଲା। ଛୁଆ ନାଚିବେ ଖୁସିରେ ଲାଗିବ। ଆଉ ଦେଖିବେ।
ହାଁ ଲୋକୋ ବି ବିଡ ହୋଉଥିଲେ।
ହୁଁ ଆଉ କଣ ହେଲା ଖେଳ ଫେଳ ବି କରୁଥିଲ କଣ?
ହାଁ ଏ ଯୋଉ ଉଁ ହାଣ୍ଡି ଭଙ୍ଗା। ଆଉ ମ୍ୟୁଜିକ୍ ଚେୟାର।
ଛୁଆ ମାନଙ୍କର ନା ବଡଙ୍କର ବି।
ଉଁ ଉଁ ବଡ ଛୁଆଙ୍କର ପ୍ରାଇଜ୍ ଫ୍ରାଇଜ୍ ନଥିଲା ଛୋଟ ଛଆଙ୍କର ପ୍ରାଇଜ୍ ଥିଲା।
ହଁ ହଁ।
ଛୋଟ ଛୁଆ ସବୁ ଆଣିୁଥିଲେ ଆଉ।
ସବୁ ବନ୍ଧୁବାନ୍ଧବ ସବୁ ତମ ଗାଁରେକୁ ଆସିଥିବେ ସବୁ ଝିଅ ଫିଅ ମାନେ ସବୁ।
ହଁ ଆସିଥିଲି ଆଉ।
ଉହୁଁ। ତମର ବି ବନ୍ଧୁ ବାନ୍ଧବ ଆସିଥିଲେ ନା ନାଇଁ ରଜ
ଆମର ଆସିଥିଲେ ସବୁ ବୁଲି ବୁଲାକି ପଳେଇଲେ ରହିନାହାନ୍ତି କେହି।
ମାମୁଁ ଘରେ ଆସିଥିଲେ ନା।
ମାମଁ ଘର ମୁଁ ଆସିଥିଲି ଯେ ମୁଁ ମୁଁ ନଥିଲି ସେ ଆସିକି ପଳେଇି ହେଲେ ମୋ ମାଉସୀ ଝିଅ ଆସିଥିଲା ବୁଲିକିରି ଗଲା ଆମେ ସାଙ୍ଗ ହୋଇକି ପାର୍କକୁ ଯାଇଥିଲୁ ବୁଲି ବୁଲାକି
ତୋ ମାଉସି ଘର କୋଉଠି ତ?
ଲୁଣାହାର।
ହେଟା କୁଆଡ଼େ।
କେଉଁଝର।
କେଉଁଝର୍ ଡିଷ୍ଟିକ୍। ଆଉ ରଜରେ କଣ ସବୁ ଖାଇବା ପିଇବା ପିଠା ପଣା ତୋ ବୋଉ ସବୁ କରିଥିଲା?
ଆଁ ପିଠା ଆଉ ଏ ଯୋଉ ବାରତ ନଥିଲା ଚିକେନ ଫିକେନ କିଛି ଆଇଁଶ ହେଇନଥିଲା ଖାଲି ପିଠା ହେଇକି ଆସିଥିଲା ଆମୋ ଝିଅ ହାରିକା ସବୁ ଆସିଥିଲେ।
ହୁଁ ପୋଡପିଠା କରିଥିଲାନା ତୋ ବୋଉ?
ନାଆଁ।
ଆଉ। କହିଲୁନି ପୋଡପିଠା କରିଥାନ୍ତା। ଟିକେ ତ ବୋଉ ରଜରେ ବା ପୋଡ ପିଠା ମେନ୍ ତାର।
କରିନଥିଲା ଆଉ ପିଠା ଖାଲି ପିଠା ଚକୁଳି ପିଠା କରିଥିଲା ଆଉ।
ସମସ୍ତେ ଖାଲି ସୁବିଧା ପାଇଚନ୍ତି। ଖାଲି ଚକୁଳି ପିଠା କରିଦୋଉଚନ୍ତି। ଏଟା କଷ୍ଟ ନାହିଁ। ଆଉ କିଛି ପିଠା କରୁନାହାନ୍ତି। ସହଜ ସେ ଉପାୟ ଆଉ ଖାଲି ଚକୁଳି କରିଦେଲେ ହେଲା ଆଉ
ହଁ ଅ।
ଉଁ। ଆଉ ତୁ ଆଉ କିଛି କରୁଛୁ ନା କିଛି କରୁନୁୁ ଘରେ।
ନା ଏଇ ବସିକି ମୋବାଇଲ ଫୋବାଇଲ ଚାଲଛି ସେ। ବୁଲାବୁଲି
ମୋବାଇଲ ଦେଇଖନା ଆଖି ଫାଖି ଖରାପ ହବ ତୋର ଏଇଟା ପୁଣି ଲଷ୍ଟ ସେମିଷ୍ଟାର ପଢାପଢିରେ ମନ ଦେଇ ଖାଲି ମୋବାଇଲ ଦେକହିଥିଲେ କଣ ହବ? ପଢିବୁନା ଆଉ ଆଉ ଯୋଉ ତମ ଗାଁ ରେ ପୁଣି ହଉଛି ତୁ ଏଇନା ପୁଣି ହଷ୍ଟେଲ ଖୋଲିଲେ ପଳେଇବୁ ତ?
ହଁ ହଁ।
କେବେ ଯାଇକି ଆସିବୁ?
ଏଇ ଗଣେଶ ପୂଜା ଏଇ ଗଣେଶ ପୂଜା ବେଳକୁ ଦେଖେ। ଟିକେ ଯଦି ହବ।
ଗଣେଶ ପୂଜା କେତେ ଦିନ ଛୁଟି ହବଯେ ତୁ ଗଣେଶ ପୂଜାରେ ଆସିବୁ ଏତେ ଦୂରରୁ। ପୁଣି ଯଦି ଆସିବୁ ସେଇ ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ବେଳକୁ ଆସିବୁ ବୋଧେ।
ହଁ ଆଉ ଏନା କଣ ଛୁଟି କଣ ଯଦି ଦି ତିନି ଦିନ ଛୁଟି ଥିବ ପଳେଇ ଆସି
ହୁଁ ତୁ କୋଉଥିରେ ଯିବା ଆସିବା କରୁଛୁ?
ବସ୍ ରେ।
ବସ୍ ପୁରା ଡାଇରେକ୍ଟ ସେଠୁ ଆସୁଛି?
ହଁ କଲେଜ ପାଖରେ ଆସେ ଡୁବରିରେ। ଡୁବୁରୀ ରେ ଓଲେହି ପୁଣି ବସ୍ ରେ ଆସୁଚି ଗାଁ କୁ।
ଓ ହୋ। ହୁଁ ଏକୁଟିଆ ଯାଉଛୁ ନା ଯାଉଛନ୍ତି ତ ବାପା ଛାଡିବା ପାଇଁ?
ନେଇକି ଛାଡି ଦଉଛନ୍ତି ମୁଁ ବସ ରେ ପଳଉଛି ସକାଳୁ ପାଞ୍ଚଟା ଛଅଟା ବେଳକୁ ନା। ବସ ନହେଲେ ଯାଇହବନି ଆଇଲା ବେଳକୁ ମୁଁ ନିଜେ ପାଲେଇ ଆସୁଛି।
ଉଁହୁଁ। ହୁଁ ପଢାପଢି କର ପୁଣି ଆଉ ଅଳପ ଦିନ ରହିଲା କଲେଜ ଯିବୁ ସବୁ ଜିନିଷ ର ପତ୍ର ତୋର ସଜଡ଼ା ସଜାଡ଼ି କର। ଯିବୁ କହୁଚୁ ପଢାପଢି ବହି ଖାତା ସବୁ ଏକାଠି କର। କଣ ହଉ ମୁଁ ରଖୁଛି। ଯାହା ଶୋଇ ପଡ ମୁଁ ଯାଉଛି ଶୋଇମି ମତେ ନିଦ ଆଇଲାଣି। ହଉ ରଖୁଛି।